ହାଲୋ। ହ୍ୟାଲୋ।
ହାଲୋ।
ହଁ ହଁ।
କଅଁଟା କରୁଥିଲୁ ବେ।
ହୁଁ ଉଁ ଆଁ ବସି ଥିଲି ଆଉ ତୁ କଅଁ କରୁ
ଟିକେ ବାହାରେ ଆଉ
ମୁଁ ପା ତୁ ଖରା ଫରା ଖାଉନୁ ନା କଣ ରାତିରେ? ହ୍ୟାଲୋ।
ହଁ କହୁନୁ।
ହାଲୋ।
ହଁ ଆରେ ଶୁଭୁନୁ ନା କଣ। ନାଇଁ ଆମ ଆଡ଼େ ଖରା ହୋଉନି ଆମ ଆଡ଼େ ବର୍ଷା ହୋଉଚି। ଆରେ ନାଇଁ ଆମ ଆଡ଼େ ବର୍ଷା ହୋଉଚି।
ତୁ ତାହେଲେ ଅଛୁ ବର୍ଷା ଆଉ କାଇଁ ଖରା ଖରା ମାନେ ଜାଣିନୁ ନା କଣ ଆଜି କେଡ଼େ ଜୋରେ ଖରା ହୋଉଥିଲା।
ମୁଁ ମୁଁ କନ୍ଧମାଳ ଏରିଆରେ ଅଛି ହିଁ ହିଁ ହେଁ ହାଁ।
କନ୍ଧମାଳ ଯାଇ ତ ସେ ଯୋଉ ପୋଖରୀ ଗୋଟେ ସିଆଡେ ଯାଇଁ କି ରହୁନୁ ଆଉ ହେରା ମୁଁ ଯାଇନି ଏଇ ଅଞ୍ଚଳରେ ମୁଁ ବି ଖାଏନି।
ହଁ ତୁ ତ ନିଜେ ଗୋଟେ କୁଆଡ଼େ କୁଆଡ଼େ ଯାଇକି ରହୁଚୁ ମୁଁ ଏଇନା ଖାଇବି।
ମୁଁ କାଇଁ କୋଉଠି ରହିବି ମୁଁ ଏଇଟି ରହୁଚି ନା ମୁଁ ଯୋଉଠି ରହେ ଖାଲି ସେଗୁଡ଼ାକ ଖା ମ୍ୟାଗି ୟିପି ବରା। ଆନାସାର ତ ସେଇଆ ମିଳିବ।
ଆଉ ବରା ବରା ନ ଖାଇଲେ ବରା ନ ଖାଇଲେ କେମିତି ହବ।
ପେଟ ହଜମ ହବନି ଆଉ ହଜମ ହବନି ନା ଆଉ ବରା ନ ଖାଇଲେ। ଆଉ ତୋ ଇଏ ନାଇଁ ତୋର୍ କଲେଜ୍ ନାଇଁ ତୋର?
ହୁଁ ନା ମୁଁ ଯିବିନି ଆଉ ନା ପା ମୁଁ ଯିବିନି।
କଅଁ ପାଇଁ କାଇଁ ଗଲେ
ଇଚ୍ଛା ନାହିଁ ଆମର ଏଇନା ତିନି ଦିନି ରୁଟି ଆମର ଏଇନା ହେଁ ଆମର ଏଇନା ତିନି ଦିନ ଛୁଟି ହେଇଗଲା ହେଲା ତ ମୁଁ ଯାଇକି ତା ତାପରେ ଆମର ଗୋଟେ ଫେରୱଲ ଅଛି ବୋଧେ ଆ ଗୋଟେ ଟିଚରଙ୍କର। ସାନଙ୍କର ତ ସେଇଥିପାଇଁ ଆମେ ଆଉ ଯିବାର ନାହିଁ। ମାନେ ତାଙ୍କୁ ରିଟାୟାର୍ଡ। ହଉଛନ୍ତି ନା ସେ ସେ ଅବସର ପ୍ରାପ୍ତ ହଉଛନ୍ତି ଅ ସେଇ ପଦବୀରୁ ତ ସେଇଥିପାଇଁ ଆମେ ତାଙ୍କ ପାଇଁ ଗୋଟେଏ। କଣ ସେଇଟା ଆୟୋଜନ କରୁଛୁ ଆଉ ସେମାନେ କରିବେ ମୁଁ ଭାଇ ପଇସା ଦବାର ନାଇଁ। ମୋର କରିଆର ନାହିଁ ସେଥିରେ ମତେ ଭାଇ ଇଚ୍ଛା ହିଁ ନାହିଁ ତ ମୁଁ ଏକ ଜୁଲାଇ ଠାରୁ ଯିବି।
କାହିଁ ଗଲେ ସେ ତ କିଛି କହିବେନି ତୋତେ।
ମୁଁ କହିବି ମୋ ଗାଁ ରେ ମୁଁ ଯାଇ ପାରିବିନି ଆମ ଘରେ କେହି ନାହାନ୍ତି କାରଣ ମୁଁ ଖୋଲିଲା ଠାରୁ କଲେଜ ଯାଇନି ଯେହେତୁ।
କେତେ ସ୍କିମ ୱାହା କି ସ୍କିମ ପକୋଉଚୁ ବେ ତୁ।
ହଁ ହଁ ବା ମୁଁ ଟିକେ ସ୍କିମ୍ ପକେଇ ଦଉଛି ଆଉ। ହଁ କାଲି କାଲି ହଁ କାଲି ସମସ୍ତଙ୍କୁ କଲେଜ ହଁ ହଁ ସମସ୍ତଙ୍କ କଲେଜ ହିଁ କାଲି ଛୁଟି। ତାପରେ ଆଉ କଣ ଆଉ ତୁ କଣ ତୁ କଣ ରୋଷେଇ ଫୁଷେଇ କରିଚୁ କହିଲୁ।
ଆଯିତୁ ସନ୍ଧ୍ୟାବେଳେ କୁଆଡେ ଗଲୁ ଆଜି। ମୁଁ ଗୋଛି କଣ କଲିି ଗୋ ଛି କୁଆଡେ କଣ ଖାଲି କଣ ଘର ଘରେ ଥିଲୁ ଆଜି।
ନା ମୁଁ ଫାଷ୍ଟ ବା ଗଲି। ଅ କୋଚିଙ୍ଗି କଣ।
ତାପରେ।
ତାପରେ କୋଚିଂଙ୍ଗି ରୁ କମ୍ପୁଟର କ୍ଲାସ ସାରିକି ତାପରେ ଘରୁକୁ ଆସିଲି। ଆରେ କମ୍ପୁଟର କ୍ଲାସ ସାରିକି ଆସିଲି ସାରିକି ଆସିଲା ପରେ ସେଇଠୁ ଏବେ। ଅ ଯାଇଥିଲି ଭାଇ ସହିତ ଓଲଟାଉନ ବୁଲିଲି ଖାଇଲି ଚାଉମିିନ। ତାପରେ ଘରକୁ ଖାଇବା ନେଇକି ଆସିଲୁ ଆଉ।
ଖାଇବ ବୋଲି।
ଅଁ ମୁଁ ବାଣ୍ଡି କଣ ସେଟା କହନ୍ତି ରୁଟି ରୁଟି କୁ ଛତୁ। ରୁଟି ଆଉ ଛତୁ ଧରିକି ଆସିଲି ଖାଇବି ବୋଲି ଆଉ। ଆରେ ମୋର ଛତୁ ଫେବରାଇଟ ତ ଆମର ମାମା ଏଇନା ଯେଦିନ ରହିନି। ଏପର୍ଯ୍ୟନ୍ତ ଆମର ଛତୁ ଛତୁ ଆସିବ ହିଁ କେବଳ ଛତୁ ହିଁ ଆସିବ।
ଏହେ ତୋପାଟୀର ଟେଷ୍ଟେ ଖରାପ ହେଇ ଯାଉନି।
କାହିଁକି ମତେ ସେଇଟା ଭଲ ଲାଗୁଛି।
ହଁ ଭଲ ଲାଗୁଚି।
ଆଉ କଣ ଛତୁ ଠାରୁ ଭଲ ଜିନିଷ ଆଉ କଣ ଅଛି ନାଇଁ ମୁଁ ତା ଆଗୁରୁ ଆଗୁରୁ। ହାଁ ଆଗରୁ ମତେ ଭଲ ଲାଗୁଥିଲା ପନିର ଏବେ କିନ୍ତୁ ମତେ ପନିର ଫନିର ଭଲ ଲାଗୁନି। ମତେ ଭଲ ଲାଗୁଛି ଛତୁ।
ତୁ ସେଇ ତୁ ଗୋଟେ ଛତୁ ବାଲା କୁ ଦେଖିକି ବାହାହବୁ ଆଉ ତାର ଫାକ୍ଟ୍ରି ଥିବ ଛତୁର।
ହାଁ ମୁଁ ଆଇସ୍କ୍ରିମ୍ ବାଲା ବାହା ହେବି। ଆଉ କଣ ହଁ ଆଇସ୍କ୍ରିମ ମୋର ଅଧିକା ଫେବରାଇଟ ନା ଛତୁ ଠାରୁ ବି।
ତୋ ଆଇସ୍କ୍ରିମ୍। ଯାହାର ଫାକ୍ଟ୍ରି ଥିବ ଛତୁ ଆଇସ୍କ୍ରିମ ତାଙ୍କୁ ଦେଖି ବାହାହେଇଯିବୁ।
ଆବେ ଆବେ ଶୁଣି ଶୁଣି ଗୋଟେ।
ନା କହ।
ଆରେ। ମୁଁ କଣ କହୁଥିଲି କହିଲୁ ଏଇ କଲେଜ ଯିବା କଥା । ଛଅ ଜୁଲାଇରୁ ଏ ଯୋଉ ସରି ଛଅ ଜୁଲାଇ ନୁହେଁ ଏକ ଦୁଇ ଜୁଲାଇରୁ ସୋନାଲି ଆସିବ ବୋଧେ।
ହଁ। ହଁ।
ହୁଁ ଚାଲୁନ ଦେଖିବା ସିଏ ସ କହୁଛି ମୁଁ ଘରେ ରହିକି ବୋର ହେଇଗଲିଣି। ଆଉ ହୁଁ ସେଇୟା କ
ହଁ ସେଇଆ ସିଏ ତାକୁ ତ ସିଏ ମତେ ମୁଁ ଚାଷ ଫାଶ କରୁଥିଲି ମତେ ଫାଷ୍ଟ ଲଗେଇବା ମୁଁ ହେଲା ତାଙ୍କ ମାଉସୀ ଏ ବର୍ଷ ଠିକ୍ ନାଇଁ ମୁଁ କହିଲି ମୁଁ ଜାଣିଛି ତୁ ତ ସିଓର ଯିବୁ। ତାପରେ ଯେମି ତାପର ପୂର୍ବ ଦିନ ଯେମିତି ହେଉଥିଲା ଆରେ ମୁଁ ପଳେଇବି। ତ ମୁଁ କହିଲି ତମେ ଜାଣିଥିଲି ତୁ କହୁଛୁ ଯିବିନି।
ଆରେ ମୁଁ ତ ଫାଷ୍ଟରୁ ଜାଣିଥିଲି ଯେବେ ଆଣ୍ଟି ଟିକେଟ କଲେ ସେବେ କହିଲେ କି ଆଉ ଆଉ ଯଦି ତା ମାଉସୀ ନ ରଖିବେ ତାହେଲେ ଏଇ ପ୍ରାପ୍ତି ଘରେ ରହିବ ଶୁଣେ।
ଏଇ କିଛି
ହଁ ଆରେ ସିଏ ଆମ ଘରେ ରହିଥାନ୍ତେ ମ ଭାଇ ଭଉଣୀ। ଭାଇ ତା ଭାଇ ଯାହା ହଉଛି ମୋ ମୁଣ୍ଡ ଖରାପ କରିଦେବ ସେଇଥିପାଇଁ ମୁଁ କହିଲି ଭାଇ ସି ଯାଉଛି ଯଦି ଯାଉ ମୋର ଭାଇ ରହିବାର ନାହିଁ ସେମିତିରେ ତ ମୁଁ ଘରେ ମାନେ ଉଠିଲା ବେଳକୁ ଲେଟ୍ ସବୁ ଇଏ ପୁଣି ଗୋଟେ ଘରେ ଗୋଟେ କିଏ ରହିଲେ ମତେ ଟିକେ ମାନେ ରେସ୍ପନସିବୁଲ ହବାକୁ ପଡିବ ନା।
ସେ ତ ତୋ ସାଙ୍ଗ ତୋର ରେସ୍ପନସିବୁଲ କଣ ଦରକାର ଯେ ଆଉ। ଏତେ ଭଲ ସେ ଆସିବନି ଛାଣିଦେବେ ତା ଯୋଉ ଗୋଳା ଗୋଳି ହବ ହଁ ସେ
ଆରେ ଚିକେନ ତରକାରୀ। ସେଇଟା ଆସେ କି ନାଇଁ ଆ ଆଚ୍ଛା। ଆପଣ ଯଦି ସେଇ ରେସିପିଟା ଜାଣିଛନ୍ତି ସେଉ କଣ ବନେଇବାର ପ୍ରଣାଳୀ ଜାଣିଛନ୍ତି ତାହେଲେ ମତେ ଦୟାକରି ସେଇ ରେସିପିଟା କୁହନ୍ତୁ ଆଉ ମୁ ଆପଣ ସେଇଟା କହିଲେ ମୁଁ ଆପଣ ଚିର ଉପକୃତ ହେବି। ହୁଁ ହୁଁ ହୁଁ।
ତୁ ଏଇ ଯୋଉ ଛୋଟ ଏ ଯୋଉ ତରଖାସ୍ତ ଘୋସିଛୁ ଏପର୍ଯ୍ୟନ୍ତ ମୁଣ୍ଡରୁ ଯାଇନି ତୋର।
ନା ବା ଯାଇନି ମୁଣ୍ଡରୁ।
ଫାଷ୍ଟ ଶୁଣେ କଣ କରିବୁ ଶୁଣି ସକାଳୁ ଉଠିବୁ
ଥକାଳୁ ଉଠିବି ଚିକେନ ତରକାରୀ କରି ଏବେ ସକାଳୁ ଉଠିବାକୁ ପଡିବ କାଇଁ ମୁଁ ରାତିରେ କରିବି।
ଶୁଣ ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ସକାଳଟା କର କଲେ ଭଲ ଖରାବେଳେ
ହଁ ମୁଁ ତ ରାତିରେ ହଁ କାହିଁକି ମୁଁ ଶୋଇବିନି ଖରାବେଳେ।
ଖରାବେଳେ ହଉ ତୁ ନଅ ଶୁ ହେଲା।
ନା ମୁଁ ଶୋଇବିିନି
ତାପରେ ତୋର ବୁଲାବୁଲି ସାରିବୁ ହଉ ତୁ ବୁଲାବୁଲି ସାରିବୁ। ଚିକେନ ଦୋକାନ କୁ ଯିବୁ
ମୁଁ କାଇଁ ଚିକେନ୍ ଦୋକାନ
ତାଙ୍କୁ କହିବୁ ଗୋଟେ ଭଲ ହଉ ଘର ଲୋକଙ୍କୁ ପଠେଇବୁ ତାଙ୍କୁ କହିବୁ ଗୋଟେ ଭଲ ଚିକେନ ନେଇକି ଆସିବ। ବା ଛି ପୁରା ସଫା କରିକି ଆଣିବ।
ଖରା ଖରା ଚିକେନ ଆଣିଲେ ହବନି।
ତୁ କଣ? ସେ ସେ ସେମା ସେ ସବୁ ଶଳା ସେଇ ଯୋଉ ଇଏ ଚିକେନ ଖାଆ ତୁ ଭଲ ଚିକେନ ତୋର ତୋ ତ ପାଟିରେ ଯିବନି ଆଉ।
ନେଅ
ଚିକେନ୍ ଟା ଆଣିବୁ ତାକୁ ଟିକେ ଭଲସେ ପାଣିରେ ସଫା କରିବୁ। ତାପରେ ଏଥିରେ ଟିକେ ଲେମ୍ବୁ ଟିକିଏ ଚି‌ପୁଡିବୁ।
ଆଉ ଗୋଟେ ହଳଦୀ ଟିକେ ପକେଇବୁ। ହଳଦୀ ପକେଇଲୁ
ହଳଦୀ, ଲୁଣ
ହଁ ଟିକେ ଦହି ଟିକେ ପକେଇବୁ। ଦହି
ହଁ ହଁ ହଁ ଦହି
ହଁ ଦେନ ତା ପରେ କରି ଦବୁ ମସଲା ମସଲି ପକେଇକି ଗ୍ରାଇଣ୍ଡିଙ୍ଗ ରୁ ଚିକେନ ତରକାରୀ କରଛନ୍ତି ନା ଚିକେନ ଇଏ ସବୁ ମିଶେଇ ସାରିକି ତାକୁ ଟିକେ ଅଧ ଘଣ୍ଟା ରଖି ସାରିକି ଦେନ୍ ତାକୁ ତୁ ନେଇକି କରେଇରେ ପକେଇଦବୁ ଭଲସେ ପନ୍ଦର କୋଡିଏ ମିନିଟି କଷି କସି କସିି ହଁ କସିି କସିି କସିି
ପାଣି ବାହାର କରିଦେବି। କଷି କଷି କଷି
ପାଣି ଫାଣି ପୁରା ମରିଯିବ ପୁରା ପାଣି ହଁ
ହଁ ମରିଗଲା ପାଣି। ତାପରେ
ଢା ଚିକେନ ଟାକୁ ଟିକେ ପୁଣି ଆଉ ଟି କେ ଆଉ ମାତ୍ର ପାଞ୍ଚ ମିନିଟ ଟାକୁ ରଖିକି ନାଇଁ ପା ପାଞ୍ଚ ମିନିଟ ଟିକେ ପାଣି ସେଥିରେ ପକେଇବୁ। ତାପରେ ତାକୁ ଟିକେ ଘାଣ୍ଟିବୁ ତାକୁ ହଁ ତାପରେ ଏମିତି ହେଇଗଲା ଅଧଘଣ୍ଟା ପରେ ଦେଖିବୁ ଚିକେନ ପୁରା ଗୋଟେ ପୁରା ମନ ଶାନ୍ତି ବାସ୍ନା
ହୁଁ ହୁଁ ଆସିଲା
ହଁ ଆଇଲା।
ତାପରେ ଏବେ ହେଇଗଲା ରେଡି
ଟେକେ ଗରମ ମସଲା ଉପରେ ପକାଇକି ଗରମ ମସଲା ଟା ଉପରେ ପକେଇଦବୁ
ପକେଇଦେଲି।
କଣ କରିବୁ ନା ପୁରା ସାଲଡ ଟାକୁ ପୁରା ରେଡି କି ରଖିଥିବୁ। ସାଲଡ ଟା ବି ରେଡି କରି ରଖିଥିବୁ ଏକାଥରେ କରେଇ ଆଣିବୁ ଭାତ ହାଣ୍ଡି ଆ ଆଣିବୁ ବାଡିବୁ ଟୋଟ ଟା ଟୋଟାଲି ପୁରା ଖାଲି ଖାଇବୁ ଖାଲି ଖାଲି ଖାଇବୁ।
ଆରେ ତୁ ବା କହିନୁ ଭାତ କରିବାକୁ
ଭାତ ମାନେ କଣ କହିବି କଣ ଆଉ? ସେ ଯୋଉ ଚି କେନ ଟା ଗରମ ଥିବ ଚିକେନ ଗରମ ଥିବ କଞ୍ଚା ଚାଉଳ ପାଟିରେ ପେଟ ରେ ଭାତ ହେଇଯିବ
କଞ୍ଚା ଚାଉଳ ଆପଣ ମତେ ଏମିତି ରେସିପି କହିଲେ ଯେ ମୁଁ ପୁରା ଆପଣଙ୍କ ପ୍ରତି କୀର ଉପକୃତ କଣ ହେବି ବିରୁଦ୍ଧ ହେଇଗଲା। ଏମିତିଆ ରେସିପି ତ କେ କେହି କାହାକୁ ଦିଅନ୍ତିନି। ଏ କଣ? ଏ ଛି। ହଉ ମୁଁ ରଖୁଛି ମୋର ଟିକେ କାମ ଅଛି।
ହଉ ହଉ ମୋର ବି ଟିକେ କାମ ହଉ ଠିକ ଅଛି।